ନୋ
ହଁ କୁହ।
ହେଲା ତମ ବିରିୟାନୀ?
ଉୁଁ ହୁଁ ହେଲା ଯେ କୋଡିଏ ଟଙ୍କାଟେ ଖାଲି ଟଙ୍କେଟେ କାଠଟ କରୁଛି ଆଉ।
ହଁ।
ନାଇଁ ଛୋଟ ଛୋଟ ଯାହା ତାକୁ କହିଲେ ସିଏ ଚିଡିବ।
ମୁଁ କହିଦେବି?
ଏ ବଡ ପେମେଣ୍ଟ ସେ ବଡ ପେମେଣ୍ଟ ପାଟି। ଛୋଟ କାଟିଆଙ୍କର କହିଲେ ଗୋଟେ ଆର୍ମି ଅଫିସର ଗୋଟେ କହିବ ଗୋଟେ ଛୋଟ କାଟେ ଜିନିଷ।
ହଁ ହଁ ହଁ ହଁ ହଁ ତାପରେ ନେ
କିଏ ମୁଁ ସତ କଥା ତ ଲାଷ୍ଟକୁ ତମେ ବି ଡାଉଟ ରେ ପଇଲ କିଓ ସେଇ ଡାଉଟରେ ପଡିଲ ମୋ ମନ ଭାଙ୍ଗିିଦେଲ। କଣ କହିଲ? ନାଇଁ ମ ମୁଁ ଆଦି କରିଦେଇଛି। ହ୍ୟାଲୋ କୁହ। କୁହ। କୁହ ତମେ କହୁନ ତମେ କହିଚାଲ। ହଁ କହୁନ। କଣଟେ ଛେଲି ଯାଇଛି।
ଭୟସ ପୁରା ଢେଲିହେଇକି ଆସୁଛି ଜୋରସୋର।
ହଁ
ହୁଁ ହୁଁ।
ଯି ମତ ପିଏ।
ବସଷ୍ଟାଣ୍ଡ ଆଗକୁ ଟିକେ ଗୋଟେ ମନ୍ଦିର ଭଳିଆ ଗୋଟେ ହନୁମାନଙ୍କର ଇଏ ଅଛି ବୋଧେ ଗେଟରେ ଗୋଟେ ଅଛି ନା
ହ ହଁ ସାଇପଟେ ହିଁ ଆମ ଘର ସେଇଠୁ ଗୋଟେ କିଲୋମିଟର। ସୁଧାଁଆଁ ଆଁ ଆସିବ ହେଇଛୁ ଡାହାଣ ପଟୁ ଆଉ ଗୋଟ କୋମିଟର ସମାନ ଦି କିଲୋମିଟର ଆମର।
ଆଉ ୟାଙ୍କ ଘର।
ଆଁ।
ୟାଙ୍କ ଘର ବି ହେଇ ରୋଡର ଜାଗା।
ହଁ ହଁ ଆଉ କୋଡିଏ ଟଙ୍କା ଫୋନ ପେ କରି ଦେଇଛି। ଆଉ ଇଏ ଏଇ ଯଉ କଣ କହିଲ। ତାଙ୍କ ଘର ଟା ବୋଲେ ଆମ ଗାଁ ଛକଠୁ ବାଆଁ ପଟେ ଆଉ ରେଲୱେ ଷ୍ଟେସନ ରୋଡରେ ଆଉ।
ତମ ରୋଡ଼ରେ ହିଁ।
ହଁ ଆମ ରୋଡ ରେ।
ହୁଁ। ମୁଁ ଥରେ ଅ ଏଇ ଯାଇଥିଲି ଏବେ ମୁଁ ଫୋନ କରିବି ବୋଲି ଭାବିଲି। ଏ ତାପରେ କଣ କରୁଥିବେ, ହଁ ହଁ ହଁ ମାନେ ବସ୍, ଯେ ବସ୍ ଯେତେ ସମୟ ରହିବ ତମେ ହେତିକି ଭିତରେ ଥାନିଆ ମାନିଆ ହେଇକି ଆସି ଆସିବ
ତୁ ଖାଡି ହେବୁ।
ବସ୍ ଥିଲା ବେଳେ ନା।
ହଁ ହଁ।
ବସ ଥିଲା ବେଳେ ସିନା ମୁ ଫୋନ କ ମାନେ
ଫୋନ କରି ବସ ଛାଡିଦବ ଦଶ ପନ୍ଦର ମିନିଟ ତମେ ବାହାରିକି ଆସି ପାରିବନି ଅଯଥା ହଇରାଣ।
ଏଇଥ-ଏଇଥର କଲେ ଏପଟରୁୁ ଅଧା ଅଧା ପହଞ୍ଚିଥିବୁ ଆପଣଙ୍କୁ
ଆଉ ତମେ କହିଲ ବା ତମେ ନକର ଏଇଟା ମୁଁ ଭୁଲିବି। କଣଟେ ହେଇଛି ମୋର କେତେଟା?
ଦେଖୁନୁ ଯାଇକି କେତେଟା ହେଇଛି।
ଦେଖିଛି ରହ
କେତେଟା ହେଇଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।